ହାଲୋ।
ହାଲୋ।
ହଁ ହାଲୋ ଭୋଜି?
ହଁ।
କରିବା ଆଉ କଣ କଣ ଆଇଟମ କଣ କରିବା?
ଆଇଟମ୍ ଏଇ ମିଟନ କହୁଥିଲା ନାନ ଦବ ବୋଲି।
ସତରେ କର ନାନ କର ଯଦି କରିବ ଚିକେନକୁ ନାନ କରିବ ଯଦି କରିବେ ଆଜି।
ହଁ।
ଆଉ ମୋଖ ପାରେ ଅଛି ବୋଲି ଲାଇନି ତ ଅଛି ଆଉ ମୋ ପାଖ ରେ ତ ଅନଲାଇନ ଅ ଚି ଆଉ।
ଆଜି ନହେଲେ କାଲି ଓମ ଓମ୍ କୁ କାଲି ରାତିରେ ପଚାରୁଥିଲି ଯେ ଓମ୍ କହିଲା ଆଜି ରାତିରେ କରିବା ବୋଲି ଭୋଜି। ଆଉ ସେ କାଲି ଭୋରୁ ଯିବ ହାରି ଭୁବନେଶ୍ଵର।
ଭୁବନେଶ୍ୱର ବ ସୁଟିଂ।
ହଁ ସୁଟି ରେ ଯିବ ବୋଲି କହୁଥିଲା ତ କହିଲାଲ ମୁଁ ତିନି ଚାରି ଆଡକୁ ଆସିପାରେ କି ନହଲେ ଏକାଥରେ ରହିଯିବି ବାର ତେର ଆଡକୁ ପ ତାପ ଯା ଆସିଲା ଆସିବି।
ମୋବାଇଲ ନେଇକି ଆସିବ ବଧେ।
ହେଇଥିବ।
ହଁ ସେଇଠୁ କାଥରେ ଉଠେଇ ହବ?
ହେଇତା ଏଇ ରଣପୁର ର କିଏ ଗୋଟେ ଅଛି ବା ତା ଭାଇ। ସିଏ ବୋଧେ ସୁଟିଂ ଏତା କରୁଛି ହଁ ସେଇ କିଉଟ ଟି କାମ କରୁଚି ତା
ଜ୍ୟୋତିଆ ଜୋତି ଭାଇ।
ହଁ ପା ସାଥିରେ ଯିବ ବୋଧେ ସୁଟିଂ ରେ ଆଉ।
ଆଉ ସୁଟିଂ ରେ ଯଦି ଫୋନ କହୁଥିଲା କିଣିବ ବୋଲି ଫୋନ ତ କିଣିଲାନି ସେ ଭୁବନେଶ୍ୱରରେ କହୁଚୁ କହୁଥିଲା ଲେଟେରେ ଆସିବ ବୋଲି ଯାହାହେଇକି। ଫୋନ କାଠ ରେ କିଣିବ।
ସେଇଟା ମାମୁଁ ବଧେ ଯିବ ତା ମାମୁଁ ପୁଅ ବଧେ ଯିବ।
ତା ମାମୁଁ ପୁଅ ବା କଣ ଗୋଟେ କିଣିଦେଇଛି ଏବେ। ତା ମାମୁଁ ପୁଅ ବା କିଏ ଗୋଟେ ଙ୍କ ଙ୍କ କିଣି ଦେଇଛି ଏବେ।
ହେଇଥିବ ବୋଧେ। ତାର କେତେଟା ମାମୁଁ ପୁଅ କିଏ ଜାଣିଛି ସେ କୋଉଟା କାହା କଥା କହୁଛି।
ହଁ ତା ମା ଜୋତିଆଇ କିନ୍ତୁ କିିମ୍ପଲ ଟେ କିଣିଦେଇଛି ଏବେ।
ମିଟନ ମିଟନ ଦବ ବୋଲି କହୁଥିଲା ନାନ ଖର୍ଚ୍ଚ।
ହୁଁ।
ତାରେ ଆଁ ଇଏ ଓମ ଦବ ବୋଲି କହୁଥିଲା ଚିକେନ ଖର୍ଚ।
ହୁଁ।
ତାର ଆମେ ଖାଲି ବୁନ୍ଧୁ ମୁଁ ଦିନେଶ ଦେଇ ଦେଇଥାନ୍ତୁ ମସଲା ମସଲି ଖର୍ଚ୍ଚ।
ହୁଁ।
ଆଉ ତୁ ମିଶିବୁ ଦେଖିଆ ମିଟନକୁୁ ପଚାରିବା ଆଉ।
ହଁ।
ମିଟନ ପ ମିଟନ ତୁ ମୁଁ ବୁନ୍ଦୁ ଦିନେଷ।
ହଁ ଆଉ ମାୟ ଇଏ କଉଥୁଲା ମିଶିବ ବୋଲି କାଳୁ।
ଏରା ଆରେ ଆମେ ଏବେ ଛଅ ଜଣ ହେଲେଣି ନା।
ହଁ।
ଆଉ ପୁଣି ଆହୁରି ଅଧିକ
ମିଟନ ଭାଇ ନାହିଁ କରିବେ ଯୋଉ ନାନ୍ ଦବାକୁ।
ହଁ। ମିଟନ ଏବେ କହିଲା ତିନିଟା ମାନେ କେବଳ ଆମ ପ-ପାଞ୍ଚ ଜଣଙ୍କୁ କହିଲା ତିନିଟା ଦେନେ ଏଇନା କେ ମୁଁ ଦେଇଦେବି। ବି ନାନ।
ହୁଁ।
ଦିନରେ ଖାଇଦବ ତିନିଟା ମିଟନ ଖାଇପାରିବନି ବୁନ୍ଦୁ ଖାଇଦବ।
ହୁଁ ମୁଁ ତିନିଟା ଖାଇଦେବି ତିନିଟା ରୁ ଅଧିକା ଖାଇପାରିବିନି କୁନ୍ଥେଇ କୁନ୍ଥେଇ ତିନଟା ଖାଇଦେବି।
ସେ ଆମ ପାଞ୍ଚ ଙ୍କୁ ଦବ ବୋଲି କହିଥିଲା ତୋ କଥା ଟା ଆଉ ଜା-ଜାଣିନି।
ହୁଁ।
ନହେଳେ ହାତରୁ କିଏ ଆଣି ନୁହୁଁକି।
ହଁ ମୋର ତ ତିନିଟା ଆଉ।
ନହେଲେ ମସଲା ମସିଲି ଖର୍ଚ୍ଚ କେତେ ଏମିତି ଯିବ କି ଏଇ ତିରିଶ ଚାଳିଶ ନାକେ ପକେଇଲା ସିଏ ଆମ ଆମେ ଏଇ ଏତିକି ଠିକି।
ହୁଁ ନାନ ହବ କେତେ ଟଙ୍କା କି ନାନ ହବ କେତେ ଟଙ୍କା? କୋଡ଼ିଏ କୋଡ଼ିଏ ଷାଠିଏ।
କୋଡିଏ ତିରି ଷାଠିଏ ଷାଠିଏ ଆଉ ତା ଚାଳିଶ ଟଙ୍କାର ମସଲା ମସଲି।
ହୁଁ।
ଆରାମରେ ହେଇଯିବ।
ହେଇଯିବନି ଆଉ କଣ।
ହଁ।
ଆଗୁରୁ କି ଏଇ ଏବେ ଯା ଏବେ ଦି ତିନିଥର କଲଣି ରେ ଭୋଜି।
ହଁ।
କିଏ କିଏ କରୁଥୁଲ?
ଆମେ ହେଇ ପାଞ୍ଚ ଜଣ ଏକା ବନ୍ଧୁ ମୋ ଦିନେଶ, ମିଟନ, ଓମ।
ସେ କଣ ପାଇଁ ଦବ କଣ ଗୋଟେ ବାଡେ ଫାଡେ ଅଛି କି ତାର?
କାର ମିଟନ?
ହଁ।
ନାଇଁ ନାଇଁ ସେଇ କଇଲା କଇଲା ଆଉ ଏବେ ଭୋଜି କରୁଚ ଖାଇ ବିକଳ ହଉଚ ଭୋଜି କରିବା କରିବା ବୋଲି। ଆଉ ମୁଁ ଏକ ତାରିଖ ଦିନ ମୁଁ ଦେଇଦେବି ନାନ ଆଉ ତାର ଓ ମୁଁ କହିଲା ହଉ ହଉ ମୁଁ ଦେଇଦେବି ଦି କିଲେ ଚିକେନ ଦିକିଲେ ଚିକେନ ରୁ ପକୋଡା ହବ କିଲଟେ ଆଉ କିଲଟେ ଚିକେନ ଖାଇବା। ଚିକେନ କରିକି ମୁଁ କହିଲି ପ ପକଡା ଫକଡା ତମମାନଙ୍କୁ କରି ଆସିବନି କଣ ପାଇଁ ଅଧାରେ
ପକଡା କଲ ଅଧିକ ପାଲା ବି
ପାଲା ବୋଲି ନା ଆମକୁ କରି ଆସିବନି ତ ଆଉ ଆଉ। ମୁଁ ନା ପାଞ୍ଚ ଟଙ୍କାର ଜିନିଷ ଆଣିବୁ ଦି ଟଙ୍କାର ଖାଇବୁ। ଆଉ କେତିନି ଓପାଡିବୁ କି?
ନା।
କରି ଆସିବନି ଅଧା ଅଯଥାରେ ଫୋପାଡିବୁ।
ହଁ।
ସେଇଟା ଆଉ ନହେଲେ ଯେକ୍ ଯାହାକୁ କରିଆସିଥାନ୍ତା କରିଥାନ୍ତେ।
ହୁଁ। ଜଦି ଯେ ଆଣିବୁ ବୋଲି ଏମିତି ଦେଢ଼ କିଲୋ ନ ହେନେ ଦେଇ ଦେ।
ଆମର ଦେଢ କିଲ ଦେଇଦବ ସେ ଚିକେନ ଦେଇଦେବେ ଦେଢ କିଲେ। ଏଇ ଓମ ଦେଇଦଉ ଦେଢ କିିଲେ ଚିକେନ।
ହୁଁ।
ଆଉ ମିଟ ନା ଖାଲି ଆମେ ଖାଲି ମସଲା ମସଲି ଦିନେଶ ତୁ ମୁଁ
ବୁନ୍ଦୁ।
ହଁ ମିଟନ ଦେ ଦେଖିବା ପଚାରିବା ଆଉ ଟିକେ ହେଲେ କଲ୍ କରିବି କହିବି ଆଉ କେତେଟା ଆସିକି କରିବା। ସେ ଦେଖିବୁ କହିବ କହିବ ଆଜିି ଲେଟ୍ ହେଲେ ଚଳିବ। ସେମାନ ବସିକି ଖାଲି ଫ୍ରି ଘରେ ଖେଳୁଛନ୍ତିରେ
ତୁ କରୁଛୁ?
ହଉ। ଅ ଆରଥର ଖାଲି ମୁଁ କଲିନି ମୁଁ ଖାଲି ଉ ଆକା ହାତରେ ବନ୍ଧୁ ହାତରେ ପଡିଆରେ ଯାଇକି ଫୋନରେ କଥା ହେଲି ଦଶଣ୍ଡି ଦଶଣ୍ଡି ସେମାନେ ତାଙ୍କର କହୁଚ ବ ଗଲେ ଯେ ଭାତଟା ପୁଅ ପୁରା ପେଜ
ହୁଁ।
ମାନେ ପୁରା ପେଜ ସେ ମିଟନ ବାରଟା ରାତି ପରେ ଖାଇବନି ବୋଲି କହୁଥିଲା
ହୁଁ।
କହିଲା ମୁଁ ବାରଟା ଯଦି ପରେ ଖାଇବିନି ଆଉ ଯାହା କରୁଛ ଜଲଦି କର ଏଗାରଟା ଟା କେତେ ଏଗାରଟାଆ ପଇ ବତିଶ ରେ ନା ତେତିଶରେ ଆମେ ଗଲୁ ଢାବାକୁ ଆଣିବାକୁ ନାନ ନାନ ସେ କହିଲା ସରିଯାଇଛି ଯିଏ ନାନ ଆଉ ହବନି ହିନ୍ଦୀରୁ କହିଲା ଗଲାବେଳେ ତାରେ ଆସିଲା ଆସିକିନା ଚାର ଏଗାରଟା ଛୟାଳିଶ ହେଇଗଲାଣି ଭାତ ଧରିକି ପଳେଇଆଇଲା ଏତେ ତିରିଶ ଟଙ୍କା ଆ ଫୁଲ୍ ଟା କହିଲା ତିରିଶ। ହଁ ଗୋଟେ ଜରିରେ ଏଇ ଯୋଉ କିଲିକିଆ ଜରି ଯୋଉ ନୁହଁ
ହଁ।
କିଲିକିଆ ଜରି ନାଇଁ ପାଆସକିଆ ଜରି
ହଁ।
ପାଆସକିଆ ଜରିରେ ଜରିଟେ କଣ ହେଲା ଦିନି ଏଇ ତିନିଟା ପା ଟିଆ ଆଉ ମୋ ଛୋଟ ତାଟିଆ ପାଇଲାବେଳେ ମିଟନ ଅଳ୍ପ ହୁରି ଖାଇଦେଲା ସେ ବାରଟା ପରେ ଖାଇବୁନି ଆଉ ଅଧା ରଖିଦେଲା ପେଜ ହାତ ମୁକା ଖାଇଲିଣି ସେ ମିଟନ ସବୁଯାକ ଭାତ ଆଉ ଯେତିକ ଯଉ ଦିକ ବଳିଥିଲା ସବୁଯାକ ଆଣିକି ମୁଁ ଖାଇଦେଲି
ପାଇ ଯୋଉ ପାଏ ମିଟନ ଖାଇଦେଲା ଆଉ ତମେ ଖାଇପାରଲନି?
ନାଇଁ ମୁଁ ଆଉ ଏମାନେ ବା ଖାଇଲେ ପେଜ ଭାତ ଗୁଡାକ ଦିନେଶ ବୁନ୍ଦୁ
ହୁଁ ବାହାରେ ଖେଳେଇକି ରଖିପାଇଲେନି। ବାହାରେ ଖେଳେଇକି ରଖିପାଇଲେନି ରଖିଦେଇଥିଲେ ଟିକେ ଶୁଖିଯାଇଥାଆନ୍ତା।
ଆରେ ପୁରା ବା ପେଜ ମାନେ ସାଙ୍ଗେସାଙ୍ଗେ ଓହ୍ଲେଇକି ସାଙ୍ଗେସାଙ୍ଗେ ବି ଖାଇଲୁ। ମାନେ ହେଲେ ବି ଅନା ଟେଳା ଭଳିଆ ରହୁଥେ ଇଆଡ ଚିକେନ କୁ ଭାତ କି ଗୁଳେଇ ଦବୁ ମାନେ ଆଉ ଚୁବେଇବାକୁ ପଡିବନେଇ।
ହ ହ।
ଅଟମେଟିକି ସେ ତାର ତଣ୍ଟି ଆଡ଼କୁ ପଳଉଥାଏ।
ଖାଲି ଚିକେନ ଟାକୁ ଆସ କରିବୁ କାଡୁ କାଡୁ କଡିକି। ହଟା ଯୋଉ କଣ କହିଲୁ ଯୋଉ ମୁଠେ ଅଦକୁ କୁ ଦି ଚାରିଟା ଡାଲି ହେଲେ ଯେମିତି ଖାଲି ହାପୁଡିକି ତଣ୍ଟିରେ ଖାଲି ଢକିବା କଥା ଏମିତି ଆଉ।
ଏଇ ଯୋଉ ଆଳୁ ଚକଟା ଯୋଉ ଛୋଟ ପିଲାଙ୍କୁ ଦିଆହବନି
ହୁଁ ହୁଁ ହିଁ।
ସେମିତି ହଁ ଖାଲି ତଣ୍ଟି ଆଡକୁ ଖାଲି ଏମିତି ଖାଲି ପ ପାଟିରେ ପକ ଥାଉ ସେ ନା ଅଟୋମେଟିକ ଢୁକି ଦେବେ। ସେମିତି ଆଇଦିନ ଗଲୁ ଯେ ମୁଁ ଆଁ କଣ?
ଏଇ ଯୋଉ ପାତପାଜିଆ କରିଥିଲେ।
ନାଇଁ ଆମେ ଏଇଦେ ଏବେ କୋଉଦିନ ଗୋଟେ କରୁନଥିଲୁ ତତେ କହୁଥିଲି। ହଁ ପଦିନ ପଦିନ ହେଇଥିବ। ହଁ ଶୁକ୍ରବାର ଦିନ କରୁଥିଲୁ।
ହୁଁ ଶୁକ୍ରବାର ଆଜି କଣଟେ ହେଲା କି ଆଜି ତ ଅଁ ଟ୍ୟୁଜଡେ ଆ ହେଲାଣି ନା ସ ତା ପାଖ ହେଇଗଲାଣି।
ହଁ।
ଶୁକ୍ର ଶୁକ୍ର ଶନି ରବି ସୋମ ମଙ୍ଗଳ ଆଜି ଚାରି ଦିନ ହେଇଛି। ଅ ପରଦିନର ତା ପୂର୍ବ ଦିନ।
ହଁ ସେ ସକାଳକୁ ପୁଣି ସ୍କୁଲ ସବୁ ଯାକ ପୋଛାପୋ କିଛି କରିକି ଆସିଲୁ ଏହାଡେ ଯୋଉ ଚିକେନ୍ ଆଣିବାକୁ ଯାଇଥିଲୁ ମୋର ଯେ
ହୁଁ।
ଯାଅ ଏଇ ଖାଡି ପାଖକୁ ଯାଇଥିଲୁ ସେ ଖାଡି ନଥିଲା ଯାଇଥିଲା ଆ ମେଡିସିନ କଣ କିଣିବା ପାଇଁ
ହୁଁ ତାଠୁ ଆଇଁଲ
ମୁ ମୁ ନିଜେ କାଟିକି ଆଣିଲି। କୁକୁଡ଼ା ଟା ଓଜନ କରାହେଲା ଏଁ? ରାଜା ନାଇଁ ଏ ସେ ଆମର ରିଲେଟିଭ ହେବେନି କି। ରାଜା ହର ସେ ତା ମା ଥିଲେ ଯେ ମତେ ମତେ କହିଲେ ଆଉ ତୁ ତତେ କାଟି ଆସୁଚି? ମୁଁ କହିଲି ହଁ କାଟି ଆସୁଛି। ଆ ହଉ ହଉ କାଟିଦେ ଯଦି କାଟି ଯଦି ନ ପାରିବୁ ଆଉ ନହେଲେ ଦଦା ଆସନ୍ତୁ କାଟିଦେବେ। ମୁଁ କହିଁଲି ନଇଥାଉ ସ ମେଡିସିନ ପାଇଁ ଯାଇଛନ୍ତି କାଟି ଦଉଛି କହିଲେ ହ ହଉ ଆଉ କଣ ଠିଆ ହେବି ନା ଜିବିହାରି? ମୁ କହିଁଲି ନାଇଁ ଯହାରି କମ୍ ଅଛି।
କାଟିକି ତା ସହିତ ପଇସା ଦେଇକି ଧରିକି ଆଇଲ ଆଉ।
ହଁ।
ଗୋଟା ଗୋଟା ଇଏ କିଲୋ ମାନେ କଣ ହେଲୁ ଗୋଟା ଓଜନ କରିଦେଇଥିବ ତାପରେ ଖାଲି କାଟିିକ ଧରିକି ଆସିଥିବ ଆଉ
ହଁ।
ସୁମେହାଇ ଉ ଉ ଆ କଟାରେ କଟା ଆଣିଲେ ମାନେ ଲାଭ ନା ଗୋଟା ଆଣିଲ ଏମତି ଲାଭ?
ହେଇ ଏକାଟା ମ ଅଧିକ ଅଧିକ ଯଦି ଆଣିବୁ ତାହେଲେ ଏମିତି ଗୋଟା ଟା ଭଲ ଏଇ ପରା କଟା ଟା। କହବୁ ବଲେ ଏଥର କଲିଜା କରାଟ ମିଶେଇବନି। ଖାଲି ଚିକେନ ଚିକେନ ଗୁଡ଼ା ଦବ କଟା ଆଣିକି ଆଣିବ ଜଦି ଆମିତି ଗୋଟା ଆଣିଲା ଆସିକି ସେ ମାନେ ତାର ସବୁ କଲିଜା କରାଟ ଯାହା ଥିବ
ହୁଁ ହୁଁ।
ଏଇ ଦିନ ହେଲା କେତେ ଚଉଦଶହ ହେଲା କାଟିଦେଲା ଆସିକି ବାରଶହ ଦୁଇଶ ଗ୍ରାମ କଟଲା ଆଉ। ହ ଚମଡ଼ା ପୁଟା ଆ ତା ଚମ ଇଏ ମୁଣ୍ଡ ଡେଣା ସବୁ ଗଲା।
ହଁ। ସବୁ ସବୁ ହେଇକି ଯଦି ବାଗେଇ କାଟିବ ହେଲେ ଏତେ ଯିବନି ବି।
ବାଗେଇକି ଗଲେ ପୁରା ଏକାଥରକେ ତାର ଗୋଡ ସହିତ ଏଟା ଧରିକି କାଟିଲେ ଆଉ ଆଉ ଆହୁରି ପୁଣି କେତେ ବାଗେଇକି କଟିଥାନ୍ତେ?
ତାହେଲେ ଦାନା ଖାଇଥିଲେ ନହେଲେ ଏତେ ବାହାରିଆ କଥା ନୁହେଁ।
ହଁ, ନାଇଁ ଦାନା ନଥିଲା କିଛି ହେଲେ
ଓ ହୋ। ତ ଲାଭ ପାଇଗଲ?
ଲାଭ ଆରେ ଚିକେନ ଚିକେନ ସେଇଦିନ ଆହୁରି ଆଣିଚୁ କେତେ ବଳି ଥାଏ? ଆହୁରି ଜଣେ ଖାଇଲା ଭଳିଆ ଚିକେନ। ଖାଇ ଭାତ ତ ନାହିଁ ଆଉ ଖାଲି ଚିକେନରା କିଏ ଖାଇବ?
କଣ ଖାଲି ଚିକେନ ଖାଇଲେ କଣ ଅଛି?
ଆରେ ଖାଲି ଚିକେନଅରା ପୁଣି କତା ପିସ୍ ହାଡ଼ ଏଇ ହାଡ ପଞ୍ଜରା ହାଡ଼ ଗୁଡାକ କଷା ହଁ। କଷା ବି ଆହୁରି ଥିଲା ଆ ଖାଲି ଯଦି ଖାଇଦବା ସକାଳୁ ପୁଅ ଏକାଥରେ ମଳକଣ୍ଠ
ହୁଁ।
ଖାଲି ପେଜୁଆ ଭାତ ଖାଇଲୁ। ହଁ।
ହଁ।